ହ୍ୟାଲୋ ହଁ କଣ କରୁଥିଲେି
ଭାତତା ଟା ଏଇ ଡ଼ାଲମାତା ବସେଇନି ଏଇ ଓ୍ପେସର ର ଏଇ ଗ୍ୟାସ ର ଏୁ ଅ ଭ ସେଟା ଗାଈ ବୁଲି ଯାଉଛନ୍ତି ତ କଲ କଲେ ଯାଉ
ହୁଁ ନା ଲାଇନ୍‌ ଅଛି ଆପଣ ଙ୍କ ଆଡେ
ହଁ
ଅ ହୋ
ବର୍ଷା ରାତି ବାରଟା ଗୋଟାଟୁ ଆରମ୍ଭ ଯେ ଏତଯାଇ ହେଇ ଛାଡିନିି ବର୍ଷା ଛାଡି ଯାଇଛି କିନ୍ତୁ ଫିର୍ ଫିରି ଫିରି ବି ପକାଉଛି
ହ ହଁ ଆଉ ଡିଷ୍ଟର୍ବ କଲୁଣି ଆଉ ତମର କଣ କୁନି ବେବି ଟିଏ ଅଛି କି ବୋଧେ
ମୋ ନାତି ଯୋଉ ଏଇ ପାଖରେ ମୋ ଝିଆରି ଜଣେ ବାହା ହେଇଛି ତିନି କିଲୋମିଟର ସେ ନାତିଟା ଆସିଛି ଘରକୁ ସବୁବେଳେଇ ଅଜା ତା ସାଙ୍ଗ ବସିକି ନାଗିଛନ୍ତି ମୁଁ ଆଇଲା ରୁ ମୋ ପଛେ ପଛେ ଦଉଡିକି ଆଉଛନ୍ତି
ଆଉ କଣ ଆଉ ଆପଣ ଆପଣ କୁ ଆଡେ ହଁ ହୁଁ ଫସଲ ପାତି କଲେଣି
ହଁ ହଁ ଲଗେଇଲେଣି ସମସ୍ତେ ହଳଦୀ ଫଳଦୀର ଲଗେଇଲେଣି ବାଇଗଣ ବାଇରେ ନାଇଁ ନାଇଁ ହଳଦୀ ଆମର ନାହିଁ ଯେ ଏଇ ଯୋଉ କୃଷି ରେ ଗୋଟେ ହଳଦୀ ଫଳଦୀ ଆସନ୍ତି ଏହିରିକି
ହୁଁ ହୁଁ ହୁଁ ହ
ହଳଦୀରା ହେତୁ ଏଇ ବାଇଗଣ ଫାଇଗଣ ବାରି ଜଳପ ଅଳ୍ପ ଲଗେଇବା ପାଇଁ ଘର ପାଇଁ ସବୁ ଲଗାଉଛନ୍ତି ଆଜି ତ ବର୍ଷା ଏତେ ଜୋର୍‌ ରେ ରାତି ଟାଙ୍କ ହେଲା ଯେ ଗାଈ ବା ଛୁରୀରୋ କେହି ପଦାକୁ ଆଜି ନେଇନାହାନ୍ତି ସବୁ ବାରି କାନିକା ବାନ୍ଧି ଦେଇଛନ୍ତି
ଏ ଆପଣ ତମର ଗାଈ ଅଛି କ୍ଷୀର ଦୁଆଁ ଦୁଇଁ କରୁଛନ୍ତି
ହଁ
କିଏ ତୁମେ ଦୁଉଁଚ?
ମୁଁ ତ ଦୁହେଁ ଆଉ, ମୁଁ ଦୁହେଁ ମୋ ବଡ ଯାଆ କହିବ ଦୁଉଁଚି ତାଙ୍କର।
ଓହୋ। ଜଏଣ୍ଟ ଫ୍ୟାମିଲି ତମର ବୋଧେ? ହୁଁ ତମେ ସାନ?
ମୁଁ ସଭା ସାନ, ମୋ ଉପରେ ଦି ଜଣ।
ଓହୋ। ଆଉ କଣ?
ଆଉ ସବୁ ଭଲ। ଆଉ କଣ ଆଉ ଏତେ ରନ୍ଧା ଏଇ ଏଇନା ଡାଲମା, ମୁଁ ଆମର ଭାଟ ତରକାରୀ ମୁଁ ଆଜି କାଲି ରାତିରେ ଯଦି ବର୍ଷା ହବ ବୋଲି କଣ ଜାଣିଛି ମୁଁ କହିଲି ଖରା ତ ହଉଛି ପଖାଳ କରିଦେଇଛି। ସେଇଠୁ ମୁଁ ମଝିଆଣି ମଝିଆଣୀ ଯାଆ ଟିକେ ଦୂରକୁ ଉଠି ଯାଇଛନ୍ତି ତାଙ୍କର ଆଜି ଡିଲର ସିଏ ଅଛନ୍ତି ଡିଲର ଇଏରେ ତ, ଚାଉଳ ଦିଆ ହଉଛି ବୋଲି ସିଏ ଫୋନ୍ କରିକି କହିଲେ, ମୋ ପାଇଁ ଭାତ ବସେଇକି ଟିକେ ତରକାରୀ କର।
ହ ଅଲଗା ଅଲଗା ହେଲେଣି
ଅଲଗା ହେଇଯାଇଛନ୍ତି। କହିଲି ଫୁଣି ତାଙ୍କର ଭାତ ଭା ଭାତ ଗାଳିିନି ଭାତଟା ଗାଳିି ଦେବି ଏଇନୁ ହେଇଯାଇଛି, ଆଉ ଏଇ ଯୋଉ ତରକାରୀଟା ଫୁଟେଇନି ବସେଇଥିଲି ପ୍ରେସରରେ ଦେଇଥିଲି ଗ୍ୟାସରେ, ହେଇଠୁ ହେଇଗଲାଟା ଡାଲମାଟା ବ-ବସେଇ ଦେଇଛି। ସେଇ ତାଙ୍କରି ପୁଅଟା, ଆସିକି ହେଇଟି ହେଁ ହେଁ ହଉଛି, ତା ଅଜା ତା ସାଙ୍ଗରେ ନାଗିଛନ୍ତି।
ହଁ ଆଉ କଣ, ଆଉ ଗ୍ରୁପରେ ମିଶିଛନ୍ତି?
ହଁ ମୋର ଆମ ଗ୍ରୁପରେ ଅଛି।
ଆଉ ଲୋନ ଫୋନ ଆଣି ଆଣାଉଣି କରିଛନ୍ତି?
ହ ହେଇରା ନାଇଁ ଏଥିରେ କିଛିିନାହିଁ।
ହଁ
ମୁଁ ନାଇଁ ଗ୍ରୁପରେ ନାହିଁ। ନାଇଁ ଏଇ ଯୋଉ କଣ ତ ଏଇ ଉମ୍ କଣ ତ, ତମ୍ ତମ ଆଡେ ଯୋଉ ବର୍ଷା ରାତିଟା ଆଙ୍କ ହେଇଛି? ଆଜି, ଆଜି ବର୍ଷା ହେଇଚି, ଆଜି ବର୍ଷା ହେଇଛି?
ହଁ ଉଠେଇଲାଣି ତ। ଛାତ ଉପରେ ଲୁଗାପଟା ଶୁଖା ହେଇଛି ହଁ।
ମୁଁ ଆଜି ଚାଆଣନି, ଲୁ-ଲୁଗାପଟା ପଦାକୁ ମୂଳୁରୁ ଆଣୁନି। ସେଇ ପୁ
ଉଁ, ନାଇଁ ନାଇଁ ଏଇଟା ଆମର ଗୋଟେ ଛୋଟ ଝିଅଟେ ଅଛି ତ, ମୋ ଝିଅଟା ମୁଁ ତିମା ଯୋଉ ମୁତି ଦଉଚି ରାତିରେ, ସେଇଥିପାଇଁ ଧୁଆ ଧୁଇ କରିଦେଇଛି ଆଉ।
ହଁ। ଛୁଆ ତ ଏକ କଲେ ନ ଧୋଇଲେ ଗନ୍ଧେଇବ ଆଉ। ବର୍ଷା ଦିନେ ବେଶି ଗନ୍ଧେଇବ।
ହଁ ଏଇରା ହଗିସ୍ ପିନ୍ଧେଇ ଦିଅ।
ହଁ, ହଗିସ୍ ଶୁଣ। ହଗିସି ପିନ୍ଧେଇଲେ କିଛି ନାହିଁ ଯେ, ଛୁଆଙ୍କ ଅଣ୍ଟାଟା ପ୍ରକୃତରେ ସରୁଆ ହେଇଯିବ ଯୋଉ ହଗିସି ପିନ୍ଧେଇଲେ।
ହଁ।
ହଗିସ୍ ଟା ଆ ମୋ ଝିଆରୀ ଜଣେ, ତ ସବୁବେଳେ ହଗିସ୍ ପିନ୍ଧେଇକି ବୁଧ ରଖିଛି। ସେ ଛୁଆ ପୁଅ ପିଲାଙ୍କ ଅଣ୍ଟା ଣ୍ଟା ଯେତିକି ଓସାରିଆ ହେଲେ ଭଲ ନା ନାଇଁ। ତା ଅଣ୍ଟାଟା ସେନ୍ତି ଗଳି ପଇଲା ଭଳିଆ ସେ ପିଚା ଦିଟା ତାର ନାହିଁ। ଯଏ କହିବ, ମୁଁ କହିଲି ଆ ତୁ କାଇଁ ତାକୁ ଏମତି କାଇଁ କରୁଚୁ?
ହଁ ପରା।
ସେ ଛୁଆଟା ପୁଣି ଜମା ଖାଇବନି। ତିନି ବର୍ଷର ହେଲାଣି, ଏଇଠୁ ତିନି ବର୍ଷ ପୂରିବ ଏବେ କୋଉଦିନ ଚାରି ଚାଲିବ। ହେଇରାକୁ ହବ ଦି ବର୍ଷର କି ଦେଢ ବର୍ଷର ଛୁଆ।
ଆମ ଝିଅଟାକୁ ତ ସାଢେ ତିନି ବର୍ଷ ଆଉ।
ଆଉ ମୋ, ଆଉ ଗୋଟେ ନାତିର ଏବେ ଜନ୍ମଦିନ ଏଇ ରଥଯାତ୍ରା ଏଇ ଯୋଉ ଏଇ ତ ଜୁନ୍ ଜୁଲାଇରେ। ହଁ ତା ସିଏ ତିନି ବର୍ଷର, ସିଏ ତା ଠୁ କେତେ ଉଞ୍ଚା ମୋଟା ଅଛି କେଡେଟିଏ। ତାର କିଛି ନାହିଁ ତାକୁ, ତା ମାଆ ତ ଗଲା ଡ୍ୟୁଟି, ନର୍ସ ନର୍ସିଂ କରିଛି ତା ମାଆ ଯେ ନର୍ସ ଇଏରେ ରହିଛି। ପାଇଁ ସେ ପାଖରେ ରହିଛି। ହଁ, ଗମେଣ୍ଟରେ ସିଏ। କିନ୍ତୁ ତା ପୁଅ, ମାଟି ଗୋଡି ଦେଲେ ବି ସିଏ ତାର ଖାଇକି ରହିବ। ତା ପାଇଁ ଚିନ୍ତା ନାହିଁ ମୂଳୁରୁ। ଖାଲି ଟିକେ ତା ମାଆଟା ଯାଉଛି ହାରି ବୋଲିକି ତା ବୁଢୀ ମାଆଟା ଛୋଟ ବୁଢୀ ହେଇଗଲେଣି, ଆଉ ତାକୁ ଟିକେ ଅନେଇବାଟା ଦର
ହଁ-ହଁ-ହଁ, ସେଇଟା ପୁରା ହଁ।
ଏଇରା ନ ଅନେଇଲେ କଣ, ଏ ଆଜି ବର୍ଷା ଦିନ ନୁଆନୂଆଣି ଏଣୁତେଣେ କୁଆଡେ ଛୋଟ ଛୁଆ ଖେଳିବ ଦାଣ୍ଡଘାଟରେ ସେତିକି ନହେଲେ ତାକୁ ତମେ ଯାହା ଦବ ଖାଇବାକୁ ସେ କହିବନି ଯେ
କାନ୍ ସେ କାନ୍ଦଉ କାନ୍ଦଉ ନାହାନ୍ତି କାନ୍ଦୁ ନାହାନ୍ତି।
ଆଉ ଏଇ ଯୋଉ ନା ଏଇ ଯୋଉ ନାତି ଖଣ୍ଡିକ ମୋର ଏଇଠି ଅଛି ଆ ସିଏତ ପିଚୁ ଖାଇ କି ହଗେ ହଜମ କରିବ ଆଉ ବଞ୍ଚିଗଲି ଦୌଡିକି ଆସିକି।
ହୁଁ ଆଉ କଣ। ଆଉ ରୋଷେଇବାଷ ସବୁ ସରିଲାଣି ବୋଧେ ଖାଆ ପିଇଆ କଣ ହେଇଛି। ହାଲୋ।
ହଁ।
ଖାଆ ପିଆ କଣ ହେଇଛି?
ସକାଳୁ ପଖାଳ ଖାଇ ଦେଇଥିଲୁ।
ହୁଁ।
ଏଇନା ତ ରନ୍ଧା ବଢା ହେଇଛି ନା ଖାଇବୁ ଯାହା ଦିଟା ବେଳକୁ ଆଉ ଏଇ ସକାଳୁ ଖାଉନି ଏଇ ଯୋଉ ଆମ ଦେଇ ଇ ଘିଅ କରିଥିଲେ ସେ ଯୋଉ ଲହୁଣୀ ଯୋଉ ନା ଯୋଉ ଥିଲା ଯୋଉ ଦହି ଗୁରା ଘୋଳ ଦହିଗୁରା। ସେଇରାକୁ ମାନେ ଚିନି ଫିନୀ ପକେଇକି ପିଦେଇଛି ହେରା ଟିକେ ଲାଇନି ନଥିଲା କାଲି ଦିନ ମାନ ପୁରା ଡିମି ରହିଲା ଆମର ଲାଇନି ଟା ସେ ଲାଇନ ଡିମ ରହିଲା ରୁ ସେ ଟିକେ ଅ ଅବାଗିଆ ହେଇଥିଲା ଦେଇ କହିଲେ ଆଉ କେଇଟା ଖଣ୍ଡେ ପକେଇଦେ ମୁଁଁ କହିଲି ଚିନି ପକେଇ ପିଦେ।
ଆମ ଆଡେ ତ ଲାଇନ ନଥିଲା ପୁଣି ଏଣିକି ଆସି ଆସିଥିଲା ଯେ ପୁଣି କଟିଛି। ମୋ ମୋବାଇଲ ରେ ଜମାରୁ ଚାର୍ଜ ନଥିଲା ଯେ ଅ ଅଠର ପରସେଣ୍ଟ ଚାର ଚାର୍ଜ ଅଛି ମୁଁ କହିଲି ଯାଏ କଲ ଟିକେ କରିଦିଏ କୁଆଡ଼େ ଟି ମୋର ମୁଁ ଆମେ ଏବେ ଖୋଲିଚୁ ନା ନୁଆଁ।
ମୋ ମୋର ବି ନୁଆ। କିନ୍ତୁ ମୋର ଆଉ କଲ ଯାଉନି କୁଆଡେ।
କ ପାଇଁ?
କଣ ପାଇଁ ଯାଉନି ଆଉ।
ଓହୋ।
ମୁଁ ଯାହା ରିସିଭି କରୁଛି ଆଉ।
ହୁଁ ହୁଁ ହୁଁ।
ହଁ।
ହୁଁ ଆଉ ଯେତେବେଳେ ଫ୍ରି ହେବେ ମେସେଜ ପଠେଇଦବେ ଆମେ କଲ୍ କରିଦେବୁ ଆଉ। ହୁଁ ହୁଁ ଏଇଟା ଗୋଟେ କଥା। ଆଉ କଣ?
ଏଇତ ଧାଇଁକି ମୋ ପଛରେ ଖାଲି ଆଉ।
ହୁଁ ଆ ଆ ଆଉ ତମର ତମ ଆଡେ କଣ ବୁଲିବା ଜାଗା ଅଛି ପ୍ଲେସ୍।
ହଁ ହଁ ଆମର ପା ଭଲ କପିଳାସ କରେ ଏ ଯୋଉ ସାଇ ମନ୍ଦିର କ କପିଳାସ ବଢିଆ ଢ଼େ ଏପଟକୁ।
ହଁ ହଁ ଜୋରନ୍ଦା
ହଁ ହଁ ଜୋରନ୍ଦା ସାଇ ମନ୍ଦିର କପିଳାସ।
ହୁଁ ଆଉ ଆମକୁ ଡାକୁ ନା ଯିବୁ ଆମେ କପିଳାସ ଦର୍ଶନ କରିବୁ ଯିବୁ ଆପଣଙ୍କ ଘର ଆଡେ
ହଁ ଆସିବ ଏହିନେ କଥାବାର୍ତା ଫୋନ ଫାନ କରିକି ରଖି ଫୋନ ନମ୍ବର ଆସିବ ତ ବୁଲି ବୁଲାକି ଯିବ ଆଉ।
ହଉ ତାହେଲେ ଠିକ ଅଛି ଗଲେ ଯିବୁ ଆଉ ଆଉ ବର୍ଷା ଫର୍ଷା ଦିନ ନା ଯଦି ଯୋଉଠି ବର୍ଷା ଫର୍ଷା ହେଇଯିବ ଆମେ ଫୋନ କ
ତମେ ଜାଣିନ ଫୋନ ନମ୍ବର ଟା ଥିଲେ ଚିହ୍ନା ଥିଲେ ତମେ ଯୁଆଡେ ଯା। କିଛି ତ ଜଣେ ସାହାଯ୍ୟ କରିପାରିବ ନା ନାଇଁ।
ହଁ ଆଜିିକାଲି ତ ସା ହୁଁ ହୁଁ। ହେଇଟା ବ ହଁ ଯାହା କହିଲ ଠିକ।
ମୁଁ ତମର କିଛି ନ କରିପାରେ ଫୋନ ତ କରିକି କ ଆସ ଆଟଲିଷ୍ଟ ଚି କହିପାରିବି ତମେ ଏଇଠିକି ପଳିଆସ କି ଏଇ ନହେଲେ ଏଇ ଜାଗାରେ ଯାଇକି ରହି
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ଜାଣିଛ ନା ଯୋଉଠିକି ଗଲେ ବି କହିଦବ କି ଏଇଟାମ ହଁ। ଆଉ କଣ?
ଆଉ କଣ ଆଉ ସେଇତ ଚାଲିଛି ଖାଲି ଏଇ ଯ ମୋର ଏଇ ଅଟା କଲ ଟା ଥିଲା ଯେ ଲାଇନ ଆସିଲାଠୁ ଜଣେ ଆସିଲା ବିରି ପେସେଇବାକୁ ତାର ପକେଇ ବିରି ହେତିକ ପଶେଇଲି ହେଇଠୁ ସେ ଝିଅ ଟା କହି ଆଉ କେତେ ଟଙ୍କା ହେଲା? ମୁଁ ତ ଏଣେ କଲ କରିଥିଲି। ମୁ କହିଲି ହଉ ଯାହା ଦବୁ। ହେଠୁ କୋଡ଼ିଏ ଟଙ୍କା ଦେଇକି ସେ ଗଲା ତାରି।
ବିରିରାକୁ କଣ କେମିତି ପେସଉଛନ୍ତି?
ବିରିରାକୁ ଏଇ ଚୋପା ଛଡେଇ ଦଉଛନ୍ତି ବତୁରେଇକି ଶୁଖେଇ ଦେବେ ସୁଖ ଖେଇଦବେ ହେଠୁ ଶୁଖେଇ ଦେବେ ଶୁଖେଇ ଦେଇକିରି ଯଉ ସେଟାକୁ ଗୁଣ୍ଡ କରିଦଉଛନ୍ତି।
ହେଡୁ ପି ପିଠା କରିକି ଖାଉଛନ୍ତି ହେରାକୁ?
ହଁ ସେରାକୁ ଚୁନା
ମନେକରି ନିଅ ଖରା ଏଇ ଦିନିଆ ନାହିଁ। ଏରା କେମିତି ଶୁଖିବ?
ସେ ଶୁଖେଇକି ଆଗରୁ ରଖିଥିଲେ ନା କଣ? ଆଉ ଚୁନା ଟା କଣ ନାଇଁ ନାଇଁ ହେରା ଶୁଖିଗଲେ ଆଉ କଣ ସ୍ମେଲ୍ ହବ୍
ହଁ
ପୁରା ଶୁଖି ଯାଇଥିଲା ପୁରା ଶୁଖି ଯାଇଥିଲା। କିନ୍ତୁ ଏଇ ଯୋଉ ରଜ ପୂର୍ବରୁ ସମସ୍ତେ ଏଇ ଯୋଉ ଖରା ହଉଛି ସେଇଥିରେ ସବୁ ଶୁଖେଇ ଶୁଖାକି ରଖ ଖି ପେସେଇକି ନେଇଗଲି।
ହଁ ହଁ ହଁ।
ହଁ ସେ ଖରାରେ ସବୁ ପେସେଇକି ରଜ ପୂର୍ବରୁ ତ ସମସ୍ତେ ପେସାନ୍ତି ଏ ବର୍ଷ ଟିକେ ଅଧିକ ଖରା ବୋଲି ଆଜି ଆଙ୍କେ ଟିକେ ରଖୁଛନ୍ତି। ନିଜ ନିଜ ନିଜ ହାତରୁ ହଁ ହଁ ନିଜ ହାତରୁ ନିଜ ହାତ ମୁଁ ଚାଲୁଛି। ଏଟା ଛୋଟ ଅଳ୍ପ ଉଞ୍ଚା ର ଗୋଟେ ମେସିନ ଖାଲି ଯାହା ପକେଇବ ତାର ଗୋଟ ସୁଇଚ ଅଛି। ସେଇଟାରେ ମାରିକି ଯାହା ପେଶେଇବ ଆଉ।
ଏରା କେତେ ଟଙ୍କା?
ଏଟା ସେଇ ସମୟରେ କେତେ ଚାଳିଶ ନା ବୟାଳିସ ଏନ୍ତି କଣ ନେ।
ହୁଁ ହୁଁ ଭଲ।
କେତେ ବର୍ଷ ହେଲାଣି? ସାତ ଆଠ ବର୍ଷ ଖଣ୍ଡେ ହେଲାଣି।
ହୁଁ ହୁଁ ଭଲ ତ ତାହାଲେ।
ହଁ ଏବେ ବୁଝିଚି ତ ଗୋଟେ ଆଣିବା ପାଇଁ କଣ କହିଲ ଗୋଟେ ଧାନ କଳଟିଏ। ସେଇ ଛୋଟର ସେମିତି ହାତରେ ପେଷେଇବ ଖାଲି।
ଓହୋ।
ଫୁରୁଆ ସେଥିରେ ବ ସେଇ ଧାନ କଳ ଗୁରାରେ ଅରୁଆ ଧାନ ପେସେଇବ ପୁରା ଗୋଟା ଗୋଟା ଚାଉଳ।
ଓହୋ ଏରା କଣ ତମ ଗ୍ରୁପ ତରଫରୁ ମିଳୁଛି ନା କଣ ନିଜ ହାତ? ହୁ ହୋ। ଭଲ।
ମୁଁ ନିଜେ ଆଣୁଛି ହେରା କିଣିକି ଆଣିକି ପକେଇଛି। ସମସ୍ତେ ଆସୁଛନ୍ତି ପେସେଇବାକୁ?
ହୁଁ ହୁଁ ହୁଁ ହୁଁ।
ଫାଷ୍ଟ ମୁଁ ଆଣିଥିଲି ବା ଆମର ଏଠି କାହାର ନଥିଲା।
ହଁ।
ହୁଁ
ହେଟୁ?
ସେଇଟା ମୁଁ ମୋର ପେଶୋଊ ପେଶଥିଲି କେହି ତ ନଥିଲେ ମୁଁ ଜଣେଇ ସବୁ ସବୁଆଡୁ ଲୋକ ଆସିଲେ ଅଧିକ ଲାଭ ଆଉ। ଛଅ ସାତ ହଜାର ଟଙ୍କା ହୁଏ
ଦି ଏବେ ଏବେ ତମେ ଏକା ନା ପୁଣି ପକେଇଲେଣି ଲୁକ କିଏ କିଏ?
ଆଉ ଦି ତିନି ଜଣ ପକେଇ ସାଇଲେଣି। ତଥାପି ଏ ଯଉ ଲୋକ ଏଠିକି ଆଉସନ୍ତି। ଏ ପାଖରୁ ଯେତେକ ଲୋକ ସବୁ ଆସିବେ।
ହଁ, ଆଗରୁ ହଁ, ଆଗରୁ ଚିହ୍ନା ଚୁହ୍ନି ହେଇଛନ୍ତି ନା, ଆପଣ ଯଦି ଭଲ କ ଭଲ ରେଟ୍ ବାଟ କହିବେ। ତମ ପାଖକୁ ସମସ୍ତେ ଆସିବେ ନା ଆଉ। ଆଉ, ଯଦି ସେମାନେ ଅଧିକ
ଏଠି ଟିକେ ଫର୍ଚା ହଉଛି, ଲୋକଙ୍କର ଟିକେ ଫର୍ଚା ମାନେ ଭଲ ପରିଷ୍କ ତାର ଇଏଫିଏ ହେଲାଠୁ ସେ କହୁଛନ୍ତି, ତମେ କାହିଁ ପକଉନ ଚଲଉନ ସବୁବେଳେ, ଆମେ ହେଣେ ଯାଉଛୁ ହାରି ମଝିରେ ମଝିରେ।
ଲୋକଙ୍କର ହେଲା ଭାବ ସ୍ନେହ ଟା ଥିଲେ, ସବୁ ସମସ୍ତେ ଆସିବେ ତାଙ୍କ ପାଖକୁ। ଆଉ, ଯଦି ତମେ ଗୋଟେ ଚିଡି ଚାଡି ଚିଡିଚାଡି ହବ। ଆଉ ତମ ପାଖକୁ କି୍ୟାସ ଆସିବକି ଆକ୍ଚୁଆଲି ହୁଁ ଆକ୍ଚୁଆଲି ମଣିଷକୁ ଭଲ ବ୍ୟବହାର ଦେଖ୍ ଖେଳିଲେ, ସେ ଆସିବନି ଅଟୋମେଟିକ୍ ନ ଆସୁଥିଲେ ବି ଆସିବା ପାଇଁ ବାଧ୍ୟ ସେ।
ହଁ, ବା ସିଏ ତ ସେ ପୁରା ସାଙ୍ଗ ଛୁଆ ଭଳିଆ ମିଶି ଯାଉଛନ୍ତି। ସେ ସ୍ତ୍ରୀ ଲୋକ ତ ବେଶୀ ସ୍ତ୍ରୀ ଲୋକ କତିକି ଆସିବେ ନା ନାଇଁ! ସେ ସ୍ତ୍ରୀ ଲୋକ ଧଇଲେ ତାଙ୍କର ପଳେଇ ଆସିଲେ।
ହଁ ସ୍ତ୍ରୀ ଲୋକ ସ୍ତ୍ରୀ, ହ ସ୍ତ୍ରୀ ଲୋକ ସ୍ତ୍ରୀ ଲୋକ ବସିଲେ, ଯା ଚାଲିଯା ଗଙ୍ଗାରୁ ଯାଇ ଗୟାରେ।
ହୁଁ ହୁଁ ଆଉ ପୁଅ ପିଲା ହେଲେ ହଁ। ହଁ, ଯିଏ ସ୍ତ୍ରୀ ଲୋକରା କଣ ଆସିବେ, ପୁଅ ପିଲା ବି କାମ ଧନ୍ଦାକୁ ଯାଉଛନ୍ତି ସିଏ ଏତେ ଆଉ ଆସିକି କାମ କରିପାରିବେ କି? ସେ ପାଖାପାଖି ଯେତେକ ଝିଅ ପିଲା ସବୁ ଆସୁଛନ୍ତି। ଆଉ ତାହେଲେ ମୁଁ ଯାଉଛି, ଭାତ ଟା ଟିକେ ଦେଖ୍ ଖିଦେଇ କଣ ହେଲାଣି?
ହଁ ହଁ ହଁ ଯାଅ ଯା।